ହଲୋ କଣ କରୁଥିଲୁ?
ଏଇ ଭାତ ବସେଇଛି ଆଉ କହ।
ହଁ ଭାତ ବସେଇଛୁ ଆଛା ଆଛା ଆଉ କ ଛୁଆ ଖାଇକି ସ୍କୁଲ ଗଲେ?
ହଁ ଦିଜଣ ଯାକ ସ୍କୁଲ ଗଲେ। ଟିଫିନ କରିକି ନେଇକି ଗଲେ ଆସିବେ ସାଢ଼େ ଚାରିଟା।
ସାଢ଼େ ଚାରିଟା ଆଛା ଆଛା।
ହଁ ଚାରିଟା ପନ୍ଦରରେ ଛୁଟି ହଉଛି ଆଉ ଆସିକି ପହଞ୍ଚିଲା ବେଳକୁ ରୁମ ସାଢେ ଚାରିଟା ହେଇଯାଉଛି ଆଉ।
ହୁଁ ହୁଁ ହୁଁ ହୁଁ। କଣ ଟିଫିନ ନେଲେ ଆଜି?
ଏ ଝିଅ ନେଲା ଉପମା ତରକାରୀ ପୁଅ ବି ସେଇଆ ନେଲା ଆଉ ଦି ଜଣ ତ ଗୋଟେ ସ୍କୁଲ ଗୋଟିଏ ଇଏ ଆଉ ଯାହା କରୁଛି ଦି ଜଣଙ୍କୁ ଏକାଥରେ ଦଉଛି। କି ଆଉ ଅଲଗା ଅଲଗା କରିକି ଦେବାକୁ ଟାଇମ ହଁ ହେଉନି
ହଁ ଅଲଗା ଅଲଗା କଣ କରିହବ। ହେଲେ ବି ମତେ ତ ପୁରା ସକାଳୁ ସାତଟାରୁ କରିବାକୁ ପଡୁଛି ସାତଟା ଆଗରୁ। କାଇହିଁ ବସ୍ ଆସୁଛି ସାତଟାରେ ହେଲା ପୁଅ ନା ପାଞ୍ଚଟାରୁ ଉଠିକି ଆଗେ ଟିଫିନ ବନେଇବାକୁ ପଡୁଛି। ହଁ କଣ କରିବା ଆଉ ପଢିବା ଆଜି ଆମେ କଥା ହବା ମୋବାଇଲ ବିଷୟରେ ହେଲା ତ ତ ଛୁଆ ମାନଙ୍କୁ ତୁ ମୋବାଇଲ ଦଉଛୁ?
ମୋବାଇଲ ମୋବାଇଲ ଦୋଉଚି ବହୁତ କମ ମୋ ମୋବାଇଲି ଖାଇଲା ବେଳେ ମୁଁ ଟୋଟେ ଖାଇଲା ବଳେ ତ ଜିଦ୍ଧି
ହୁଁ ହଁ ହଁ କିନ୍ତୁ ବହୁତ ଜଣ ଅ ମୋବାଇଲ ଦଉଛନ୍ତି। ପିଲାମାନଙ୍କୁ ଖାଇବା ପାଇଁ ଆଜିକାଲି ତ ତୁ ନ୍ୟୁଜରେ ପଢୁଥିବୁ ମୋ ମୋବାଇଲ ବ୍ୟବହାର କରିକି କେମିତି ଲୋକ ପିଲାମାନଙ୍କ ମୁଣ୍ଡ ଉପରେ କେମତି ମସ୍ତିଷ୍କ ବି ବିକୃତ ହଉଛି। ତାଙ୍କ ଆଖି ଖରାପ ହଉଚ ହେଲା ମୋବାଇଲ ଦେଖିକି ଯୋଉଁ ଛୋଟ
ହଁ ହଁ ମୋବାଇଲ ତ ନଦେଲେ ପିଲା ଗେମ ଖେଳିବାରେ ଏତେ ଏତେ ପୁରା ମାଷ୍ଟର ହେଇଗଲେଣି ଯେ ମୋବାଇଲ ନଦେଲେ ପିଲା ପାଗଳା ହେଇଯାଉଛନ୍ତି। କିଏ ଛାତ ଉପରୁ ଡେଇଁ ପଡୁଛି କିଏ ସୁସାଇଡ କରିଦଉଛି, କିଏ କଣ କରୁଛି ହିସାବ ନାହିଁ ମୋବାଇଲ ନ
ହୁଁ, ସେ ମୋବାଇଲ ଟା ଦେଇକି କେମିତି ବାପା ମା ମାନେ ତାଙ୍କୁ ଖରାପ ତ କେମିତି ସେ ସବୁ ଯୋଉ ଆଜି ତ ମୋବାଇଲ ର ବ୍ଲୁ ରେଜ ଗୋଟେ ବାହାରୁଛି। ସେ ଦ୍ୱାରା ତା ଆଖି ଖରାପ ହଉଛି ଲୋକମାନଙ୍କ ପିଲା ମଙ୍କର ଆଉ ମସ୍ତିକ ଉପରେ ଚାପ ପକଉଛି, ଯାହା ଦ୍ଵାରା କି ସେମାନେ କଣ କରୁଛନ୍ତି, ବାପା ମା ଉପରେ ରାଗୁଛନ୍ତି। ଦେଖିବୁ ବହୁତ ପିଲା ମୋବାଇଲ ଛଡେଇ ନେଲେ ବାପା ମା ଉପରେ ପ୍ରବଳ ରାଗୁଛନ୍ତି, ରାଗିକି ହ ରାଗୁଛନ୍ତି, କାହିଁ ରାଗୁଛନ୍ତି, କାରଣ- ସେ ମୋବାଇଲ ଯୋଗୁ ରାଗୁଛନ୍ତି, ସେ ମୋବାଇଲ ତାଙ୍କୁ କଣ କରୁଛି ମନ ସ୍ଥିର ହେବାକୁ
ହଁ ମୋ ହଁ ଝିଅ ତ, ପୁରା ପାଠ ଯୋଉ ସ୍କୁଲ ମାନଙ୍କ ଏଵେବି ବହୁତ ଭୁଲ ହଉଛି, ଏବେକାର ସ୍କୁଲ ମାନଙ୍କରେ ଦେଖିବୁ ସବୁ ଟିଉସନ କଣ, ସ୍କୁଲ କଣ ସବୁ ଗ୍ରୁପ ରେ ଛାଡି ଦଉଛନ୍ତି ପାଠ, ତମେ ଏଇଟା ଇଏ କରିଦିଅ, ପାଠ ସ୍କୁଲରେ ମୋବାଇଲ ପିଲା କଁ କରୁଛନ୍ତି, ସେଠି ଦଶ ମିନିଟ୍ ଜାଗାରେ ପନ୍ଦର ମିନିଟ୍ ମୋବାଇଲ ନେଲେ ସେଠି ଅଧଘଣ୍ଟା ରେ ପାଠ ଅଛି, ସେ ବାହାନା କରି ଘଣ୍ଟାଏ ମୋବାଇଲ ଦେଖିଲେ
ହଁ ସେଇଟା, ସେଇଟା ଭୁଲ, କିନ୍ତୁ ପାଠ ତ ଛାଡିବାଟା ଠିକ ହଁ ହଁ ପାଠ ଛାଡିବା ଟା କିନ୍ତୁ ଭଲ କଥା
ମୁଁ ତ ସ୍କୁଲରେ ବି କମ୍ପ୍ଲେନ କରିଥିଲି, ଥରେ ଯାଇକି, ମୁଁ କହିଲି ଆପଣ ତ ପଠଉଛନ୍ତି ମୋବାଇଲରେ ପାଠ ନହେଲେ ଗ୍ରୁପ ରେ ହଉନି, ନା ଆପଣଙ୍କର ସେଟା ଭୁଲ ଆମର କଣ ଭୁଲ ମୁଁ ତ କହି ଆମର ନା, ତମେ ଜେରକ୍ସ କରିକି ଆଣିଦବ ନା, ଆଉ ଆପଣ ଏତେ ଲେଖା ପାଠ ମୁଁ କେତେ ଜେରସ୍କ କରିବି, ସବୁବେଳେ କଣ ସମସ୍ତେ ଘରେ ଅଛନ୍ତି କୋଉଠି ଦୂର କାହାର ପାଖ, କହି ହଉନି, ଖୋଜିକି ତାକୁ ଜେରସ କରିକି ଆଣିଲା ବେଳକୁ ତମର ତା ପର ଦିନକୁ ସ୍କୁଲ ଟାଇମ ହେଇଯାଇଥିବ, ତାକୁ ହୋମୱାର୍କ କରିବାକୁ ଆ
ଲେଖିଲା ବେଳକୁ ହଁ, ସେ ସେଇଟା ଠିକ କଥା ଯେ- ହେଲେ ଆମେ କଣ କରିବା, ପିଲାମାନଙ୍କୁ ମୋବାଇଲ ତ ଦେବାକୁ ପଡିବ, ଲେଖିବା ପାଇଁ, ଆଉ ଲେଖିଲା ବେଳେ ସେମାନେ କଣ କରୁଛନ୍ତି, ଲେଖୁଛନ୍ତି ଆଉ ଗେମ୍ ଖେଳି ଦଉଛନ୍ତି। ତ ଗେମ୍ ଖେଳିଲା ବେଳକୁ, ସେ ଆଉ ଲେଖିବାକୁ ଇଚ୍ଛା ହଉନି ତାଙ୍କୁ, କିନ୍ତୁ ପାଠ ତ ଦେବେ ମାନେ ସ୍କୁଲ ରେ ସେଇଟା ତ ଭଲ ଜିନିଷ, ଆଗରୁ ପିଲାମାନଙ୍କ ପାଠ କଣ ଦିଆହଉଥିଲା, ଆମେ ଜାଣି ପାରୁନଥିଲେ। କିନ୍ତୁ ମୋବାଇଲ ରେ ଯୋଉ ପାଠ ପଠ ସେଇଟା ଗୋଟେ ସୁବିଧା, କାରଣ ସମସ୍ତଙ୍କ ପାଖରେ ପାଠଟା ପହଞ୍ଚି ପାରୁଛି, ଆଜି କୋଉ ପାଠ ପଢେଇଲେ, ଆଜି କଣ କଲେ, ସେଇଟା ଭଲ ଜିନିଷ ଏଇଟା ହଉଛି ପ୍ଲସ୍ ପଏଣ୍ଟ, ଏହାର ଭଲ ଫେଭରବୁଲ ପଏଣ୍ଟ ହଉଛି, ଯେ -ଏଇଟା ହଉଛି ଯେ ସେମାନେ ଦଉଛନ୍ତି, ପାଠ ଦଉଛନ୍ତି, ତାଙ୍କର କଣ କାର୍ଯ୍ୟ କଲେ ଆଜି ଦିନ ମାନଟାରେ କଣ ଲେଖ ଦେଖିଲେ ସବୁ ଟାଇମ ଟେବୁଲ ଦେଲେ ଆଉ କେତେବେଳେ ଛୁଟି ହେଲା ବି ଦେଇଦେଲେ, ହଁ ସେଇଟା ଭଲ କଥା କିନ୍ତୁ ତାର ଖରାପ ଜିନିଷ ଅଛି, ଛୁଆ ମାନେ ସେଇଟାକୁ ସେଇ ଟାଇମରେ ପାଠ ପଢେଇବେ ବୋଲି ଠକିକି ମୋବାଇଲ ନେଇକ ଖେଳୁଥିବେ, କୋଉଠି ଯାଇ ଖାଇଲା ବଳେ ମୋବାଇଲ ଦେଖିକି ମୋଟା ହଉଛନ୍ତି ଦେଖ ପିଲାମାନେ ଆଜିକାଲି କଣ ଖାଇଲବେଳେ ମୋବାଇଲ ଦେଖୁଛନ୍ତି, ଖାଉଛନ୍ତି କେତେ ଖାଉଛନ୍ତି ଜାଣି ପାରୁନାହାନ୍ତି। ତ ସେ କଣ ମୋଟା ହେ ହେଇ ଲାଗିଛନ୍ତି, ମୋବାଇଲ ରେ କିଏ ମ୍ୟାଗି ଖାଇଲା କିଏ ଚାଓମିନ ଖାଇଲା, କିଏ ଇଏ ଖାଇଲା, ସେଗୁଡା ଦେଖିକି କହୁଛନ୍ତି ଆମେ ବି ଏଇଗୁଡା ଖାଇବୁ, ମୋବାଇଲରେ କିଏ ଯଦି କିଛି ଗିଫ୍ଟ କିଣିଲା, କି ଖେଳନା କିଣିଲା, ଦେଖିଦଉଛନ୍ତି ଛୁଆ ମାନେ କିଏ ଖେଳନା କିଣୁଛି, କିଏ ଖେଣନା ରଖିଛି, କିଏ କାର ରଖିଛି, କିଏ ଜିପ୍ ରଖିଛି, ତ ସେଗୁଡା ଦେଖିକି କଣ କହୁଛନ୍ତି କହୁଛନ୍ତି ନାଇଁ ଆମକୁ ବି ମା ଏଟା ଆଣିକି ଦିଅ, ଆମେ ବି ଏଇଟା ହଁ କରୁଛନ୍ତି, ନା ନାଇଁ କିି ହଁ ସବୁ ଛୁଆ
ହଁ ମୋ ଝିଅ ତ ପୁରା ଉଚ୍ଛନ ହେଇଯାଉଛି ଖାଇବା ପାଇଁ, ସେଇଟା ଦେଖୁଛି ମାମା, ଏଇଟା ଆଜିକୁ ବନଉନା। ସେଇଟା ଆଜି ବେନୋଉନୁ, ମୋବାଇଲରେ ଯୋଉ ରୋଷେଇଟା ଦେଖିଦଉଛି ଯାହା କରୁଛି ଯଦି ଦେଖିଦେଲା ତା ଟାଇମ୍ ଭିତରେ ଏଇ କଣ ଦେଖି ଦେଇଛି ତାହେଲେ କହିବ ମାନେ ଆଜି ଏଇଟା ଆମର ବନଉନ ଆମେ ଖାଇବାନି କି? ବନେଇନି ସିଏ ବି ଯାଉନି।
ହଁ ସିଏ ତ ସବୁ ଛୁଆ ମାନେ କହୁଛନ୍ତି ସେଇଟା ଖରାପ କୁ ପ୍ରଭାବ ନା ମୋବାଇଲ ର ସେଇଟା ମୋବାଇଲ ର କୃପ୍ରଭାବ ହେଲା। କଣ କହିଲୁ ଏଇଟା ଯୋଉ ଆମେ ହେଲା ବାପା ମାଙ୍କୁ ବାଧ୍ୟ କଲା ଖେଳନା କିଣିବି ବାପା ମାଙ୍କୁ ବାଧ୍ୟ କଲେ ଏଇଟା ଖାଇବି ବୋଲି ତ ସେଇଟା କିଏ ଦେଇ କୁହ କିଏ ନ ଦେଇ ପାରୁଥିବ ଛୁଆ ତ ବୁଝି ପାରୁନାହାନ୍ତି ନା ସେ କହୁଛନ୍ତି ନାଇଁ ଆମେ ଏଇଟା ଖାଇବୁ ଆଉ ଯୋଉଟା ଦେହ ପାଇଁ ବି ଭଲ ନୁହେଁ ଏବେ ବହୁତ ବଡ ବଡ ଚକଲେଟ୍ ସବୁ ଦେଖଉଛି ଛୁଆ ମାନେ ଦେଖୁଛନ୍ତି ଇଆଡେ ବଡ ଚକଲେଟ ଖାଉଛନ୍ତି ଧରିକି। କି କିଏ ଆଇସ୍କ୍ରିମ ଖାଉଛି ତ ସେଗୁଡା ସବୁବେଳେ ଖାଇବା କଣ ଭଲ? ସେଇଟା ତ ଦେହ ପାଇଁ ବି ଖରାପ ତ ସେଗୁଡା ବି ଦେଖ ଦେଖିକି ସେମାନେ କହୁଛନ୍ତି ଆଜି ଆମକୁ ଏଇଟା ଚକେଟ ଦିଅ ନହେଲେ ଆମେ ପାଠ ପଢିବୁନି। ଏଇଟା, ଦିଅ ନହେଲେ ଆମେ ଖେଳିବୁନୁ। କିନ୍ତୁ ଆମେ କେମିତି ଆକୁ ବନ୍ଦ କରିପାରିବା ବନ୍ଦ କରିପାରିବା କେମିତି? କ ବନ୍ଦ କରିବି କେମିତି କହିବେ? ପାରିବା ଛୁଆମାନଙ୍କୁ ମୋବାଇଲ ରୁ କେମିତି ଦୂରେଇ ରଖିବା ତୁ କହିଲୁ ତୁ କଣ କରୁ ମୋବାଇଲ ରୁ ଦୂରେଇ ରଖିବା ପାଇଁ।
ମୁଁ ମୋବାଇଲ ରୁ ଦୂରେଇ ରଖିବା ପାଇଁ ତାକୁ କଣ କହୁଛି ମୁଁ ତାକୁ ସବୁବେଳେ ବୁଝାଉଛି। ଯେ ମାମା ଏଇଟା ଦେଖିଲେ ସବୁବେଳେ ଖରାପ ଯେତିକି ସମୟ ପାଠ ଅଛି କର। ତାପରେ ଟିକେ ବାହାରେ ଯାଇ ଖେଳା ଖେଳି କର ମୋବାଇଲ ଦେଖନା ତା ସିଏ ବେଶି କର - ମୁଁ ତାକୁ କେତେବେଳେ ବାହାରକୁ ନେଇ ଯାଉଛି ମୁଁ ନିଜେ ଯାଇ ବାହରେ ଠିଆ ହଉଛି ତୁ ଏଇଠି ଖେଳେ। ଯେତେବେଳେ ଟାଇମ ମିଳୁଛି ଯୋଉ ଦିନ ସଣ୍ଡେ ରେ ଅଲଗା ଦିନେ ତ ତାଙ୍କୁ ଟାଇମ ନାହିଁ। ସ୍କୁଲ ଟିଉସନ ଦି ଟାଇ ଯାଉଛନ୍ତି। ସେମାନେ ତାହେଲେ ସଣ୍ଡେ ଦିନ ଗୋଟିଏ ଦିନ ରବିବାର ଯିଏକି ତାଙ୍କୁ ଟାଇମ୍ ମିଳେ ଚାରିଟା ବେଳେ ସକ୍ ଖେଳେ ବି ନାହିଁ ସେ ଚାରଟାବେଳେରୁ ଆଜିଠୁ ଆସିକି ମୋବାଇଲ ଦେଖିବ ନା ନା ମାମା ଚାଲେ ବାହାରକୁ ଯିବା ତୁ ଖେଳିବୁ ସାଇକେଲ ଚଲେଇବୁ ମୁଁ ସେଇଠି ବୁଲିବି। ଏମିତି କରିକି ମୁଁ ତାକୁ ନେଇ ଯାଉଛି। କୋଉ ଦିନ ତାକୁ ମୁଁ ବାହାରେ କୁ ମାର୍କେଟ ଟିକେ ନେଇଯାଏ ପାଖରେ କ ମାମା ଚାଲେ ଆଜି ଏଇଟା ନେଇକି ଆସି ବୁଲିକି ଆସିବା ଚାଲେ ତାକୁ ଏମିତି କରିକି ନେଇଯାଏ। କୋଉଦିନ ତା ବାବା କୋଠିଥିବେ ଯଦ କା ଘରକୁ ଯଦି ତା ସାଙ୍ଗ ଫାଙ୍ଗ କାହା ଘରକୁ ଟିକେ ପଳଉ ବୁଲିବା ପାଇଁ। ଏମିତି କରିକି ମୁଁ ତାକୁ ସେଇ ଟାଇମ ଟାକୁ ଇଏ କରିଦିଏ। କରିଦେଲେ ସେ ଜାଣି ଯାଏ ସେଠୁ ନାନୁ ଆସିଲା ବେଳକୁ ପୁଣି ଖାଇ ପିଇକି ପାଠ କରିକି ଶୋଇଲା ଆଳକୁ ହେଇଯାଏ ନଅଟା ଆଉ ମୋବାଇଲି କେ କୁଆଡ଼େ ଦେଖିବ।
ହୁଁ ଏଇ ଆମେ ଆଜିକାଲିର ଯୋଉ ଦୁନିଆରେ ଏଇଟା ପ୍ର ସବୁ ବାପା ମାଙ୍କୁ ଆମ ଚିହ୍ନା ଜଣା ବନ୍ଧୁବାନ୍ଧବରେ ସମସ୍ତ ଜଣେଇବା କଥା ଯେ ଛୁଆ ମାନଙ୍କୁ ଫାଷ୍ଟ ତ ପ୍ରଥମେ ମୋବାଇଲ କୁ ଦୂରେଇ ରଖିବ। ମିନିମମ୍ ପନ୍ଦର ମିନଟ କି କୋଡ଼ିଏ ମିନିଟ ତାଙ୍କ ମାତ୍ର ଦେଖିବାକୁ ଦବ କାରଣ ଯୁଗ ତ ମୋବାଇଲ ଯୁଗ ତ ଦେଖିବାକୁ ତ ଦେବାକୁ ପଡିବ ପନ୍ଦର ମିନିଟ୍ କୋଡ଼ିଏ ମିନିଟ ତାଙ୍କ ଟାଇମ୍ ଲିମିଟ୍ ରଖିବ। ଖାଇଲା ବେଳେ ମୋବାଇଲ ଦେବାନି। ଟିଭିି ଦେଖନ୍ତୁ ଟିଭିି ଦେଖିବା ଭଲ ମୋବାଇଲଠୁ ଟିଭି ଦେଖିବେ ଭଲ। ଆଉ ଗୋଟେ କଥା ହଉଛି ତାପରେ ସେମାନଙ୍କ ଆମେ ସବୁ ବାପା ମା ଯେତିକି ସବୁ ଆମ ଚିହ୍ନା ଜଣାରେ ଅଛନ୍ତି ତାଙ୍କୁ ମଧ୍ୟ କହିବା ଯେ ଛୁଆ ମୋବାଇଲ ର ଦୂରରେ ରଖ। ମୋବାଇଲ ର କେତେ ଖରାପ କୁପରିମାଣ ସେ ଗୋଡାକ ବି ଛୁଆଙ୍କୁ କହିବା ଦରକାର୍ ଯେ ଆଖି ଖରାପ ହଉଛି ମୁଣ୍ଡ ମୁଣ୍ଡ ବିନ୍ଧା ଦବ ମସ୍ତିଷ୍କ ବିକୃତି ହଉଛି ତା ସାଙ୍ଗରେ କଣ ହଉଛି
କେତେବେଳେ କେମିତି ବି ମୋବାଇଲ ବିସ୍ ମୋବାଇଲ ବି ଗରମ ହେଇ ହେଇକି ଦେଖ ଦେଖି ବି ଛୁଆ ବି ଫାଟି ଯାଉଛି ଯଦି ମୋବାଇଲ ସେଥିରେ ବି ପିଲାଙ୍କର କ୍ଷତି ହଉଛି।
କ୍ଷତି ହଉଛି ଆଉ ଆମେ କଣ କରିବା ବହି ପଢା ଶିଖେଇବା ତାଙ୍କୁ ଆମେ ଯାହା କରିବା ତାଙ୍କୁ ତାହା ଶିଖେ ଶିଖେଇବା ବହି ପଢା ଶିଖେଇବା ମାନେ କହିବା ନାଇଁ ଚାଲିଲେ ଗପ ବହି ଟା କିଣିଦେଲେ ମୁଁ ପଢୁଚି ତୁ ପଢିଲି ବସ କି ରାମାୟଣ ମହାଭାରତ ହୋଉ ଯୋଉ ବହି ପଢା ହୋଉ ବସିଲେ ସେଇଟା ପଢିବେ, କି ତାଙ୍କୁ ଗପ ଶୁଣେଇବେ ହେଲା କି ଗୀତା ବି ହୋଉ। ତାଙ୍କୁ ଗୀତା ପଢ଼େଇବା ଶିଖେଇବା ଛୁଆ ମାନଙ୍କୁ ତାପରେ ଚାରିଟା ବେଳେ ଯୋଉ ଛୁଟି ଟାଇମରେ ସେତେବେଳେ କଣ କରିବା ତାଙ୍କୁ ସାଇକେଲ ଶିଖେଇବା। କି ସାଇକେଲ ଚଲେଇ ଚାଲ କି ଚାଲି ଚାଲି ଯା କି ବ୍ୟାୟାମ କର, ଏକ୍ସରସାଇଜ କର, ଏଇଗୁ ସବୁ କଲେ ତାଙ୍କୁ ଆଉ ମନ ବେଶୀ ମୋବାଇଲ୍ ଆଡକୁ ମନ ହବନି, ଆଉ ଗୋଟେ କଥା ହେଲା ରୋଷେଇ ଭାଷାରେ ବି ସାହାଯ୍ୟ କରିବା ପାଇଁ। ଛୁଆକୁ କହିବା କି ନାଇଁ ମାମା ଏଇଟା ଟିକେ ଆଣିଲ।
ହଁ ହଁ ସେଇଟା ତ ପ୍ରାୟ ସବୁବେଳେ ମୋର ବି ଛୁଆ ମାନେ ସେଇଟ କ ତା ବାବା ଦି ଯୁଆଡେ ଆସିବେ ମୁଁ ଯଦି କଣ କରୁଥିବି ଏ ବାବୁନୁ ପାଣି ଆଣିକି ଦେଇଦେଲୁ। ତ ପାଣି ପାଏଲ୍ ଆଣିକି ଦେଇଦେଲୁ ବାବାଙ୍କୁ ତାଙ୍କ ଗମୁ ଇଏ ସିଏ ଆଣି ଦେଇଦବ, କି ବାପାଙ୍କୁ ପାଣି ଆଣିଦେଲୁ ବାପାଙ୍କୁ ଖାଇବାକୁ ଦେଲୁ, ହଁ। ସେ ସବୁ ଆମେ ଖାଇସାରିଲେ ଏ ମାମା ସବୁ ଗୋଟେ ଗାଟେକି ଟିକେ ପରିସ୍ ଚିକାର କରିଦେଲୁ ସୁବୁ ନେଇ ବେସିନ୍ ନେ ଥୋଇଦେଲୁ ସବୁ ତାର ସେ ସଫା
ହଁ ତ ଏଇଗୁଡା ସବୁ ଦରକାର ଏଇଟା ସମସ୍ତଙ୍କୁ ଦରକାର। ସବୁ ବାପା ମା ଜାଣିବା ଦରକାର ଯେ ଛୁଆଙ୍କୁ ଫୋନ ରୁ ଦୂରେଇକି ରଖିବା କଥା ଏବେ ଦେଖ କଣ ହେଇଚି ଗୋଟେ ସାଙ୍ଗ ମୋର ସେ ତା ଛୁଆକୁ ମୋବାଇଲ ଦୋଉଥିଲା ଦି ଦି ବର୍ଷରୁ ମୋବାଇଲ ଧର ଦେଲା ହେଲା ଗୋଟେ ସାଙ୍ଗଟେ କଣ କଲା ଚାରି ବର୍ଷ ଯାଏ ସେ କଥା କହି ଶିଖି ପାରିଲାନି। ମୋବାଇଲ ଦେଖିଲା ମୋବାଇଲ ରେ ହିନ୍ଦୀ ଅଛି, ଇଂଲିଶ ଅଛି ଅଲଗା ଲାଙ୍ଗୁଏଜ ଆସ ତେଲୁଗୁ ଆସୁଚି ବଙ୍ଗାୀ ଆସୁଛି ସବୁ ପ୍ରକାର ଆସୁ ୟୁଟ୍ୟୁବ କଥା କହୁଚ ତ ୟୁଟୁବ ରେ ଏମ ଦେଖି ଦେଖିକି ସେ କଣ କଲା ତାକୁ ଆଉ କଥା କହି ପାରିଲାନି ସେ ତା ମାମା ମାମା ସାଙ୍ଗେ କଥା ହେଲାନି ତାକୁ ସେଠୁ ସ୍ପିଜ ଥେରାପି ଦେବା ପାଇଁ କଥା କହିବା ଶିଖିବା ପାଇଁ ଗୋଟେ ସ୍କୁଲକୁ ପଠେଇଲେ। ସ୍କୁଲ କୁ ପଠେଇଲେ ସେ ସ୍କୁଲରେ ଶିଖିକି ଏବେ ସିଏ ଆସ ଆସ୍ତେ ଆସ୍ତେ କଥା କହି ଶିଖିଲାଣି, ଏବେ ତାକୁ ସାତ ବର୍ଷ ହେଲା। ସେ ଛଅ ବର୍ଷରେ କଥା କହି ଶିଖିଲା। ମାନେ କେତେ ଅସୁବିଧା କରୁଚି, ମୋବାଇଲ ଛୁଆ ମାନଙ୍କୁ ଦେଖ ହଁ ନା ନାଇଁ କହ? ତ ସେଥିପାଇଁ ଆମେ ସମସ୍ତଙ୍କୁ ଆମେ କହିବା କର୍ତ୍ତବ୍ୟ କରୁ କହିବା, କିନ୍ତୁ
ସେବଡ ସେପଡ ହେଲେ ବି ତାର ସବୁ ପ୍ରକାର ମାନେ ଦେହର ସବୁ ଜିନିଷ ବି ସୁସ୍ଥ ରହିବ। ବଡିର ଆଉ ଏମିତି କଣ ଛୁଆଦି
ତ ଏଇଟା ଆମେ ସମସ୍ତଙ୍କୁ ଜଣେଇବା ଯେ ନାଇଁ ଆମେ ମୋବାଇଲ କିୁ ବ୍ୟବହାର ବହୁତ ଖରାପ ଆଉ ଆମେ ପଡିଶା ଆଖପାଖ ଆଉ ନିଜ ଛୁଆଙ୍କୁ ବି ସେଠୁ ଦୂରେଇ ରଖିବା। ହଁ ନାଇଁ ନାଇଁ ଯାହା ଦ୍ଵାରା ସେମାନେ ଆଉ ବେଶୀ ରାଗିବେନି ବାପା ମାଙ୍କ କଥା ଶୁଣିବେ ଆଉ ଦେହ ବି ତାଙ୍କର ଠିକ ରହିବ। ହଁ ନା ନାଇଁ, ଆଉ ଆଜି କୁଆଡେ ଯିବୁ ଫେରେ?
ମୁଁ ଏବେ ଯିବି କଟକ ଯିବି, ସେ ମାଆଙ୍କର ହସ୍ପିଟାଲ ଟିକେ ଯିବି ସେ ଯ ରିପୋର୍ଟ ଦେଖେଇବି, ମେଡିସି ଚିନି ଆଣିବି ନେଇକି ଆସିକି ସେଠି ଝାଞଜିରି ମଙ୍ଗଳା ଅଛନ୍ତି ଠାକୁରାଣୀ ତାଙ୍କୁ ଟିକେ ଦର୍ଶନ କରିକି ହ ଇଏ କରିକି ଆସିବୁ ଆଉ ଆସିଲା ବେଳକୁ ବି ଆମର ହେଇଯିବ ସେଇ ଦିଟା ତିନିଟା ଆଜି ଘରକୁ। ଏବେ ସକାଳୁ ବି ଆଜି ଯାଇଥିଲୁ ସକାଳୁ ଉଠିଲୁଣି ଚାରିଟା ରାତିରୁ ଉ ଠି ସବୁ କାମ ସାରି ଛୁଆମାନଙ୍କୁଙ୍କ ଟ୍ୟୁସନ ଫିୁସନ ବିଧା କରି ଗଧେଇ ପାଧେଇ ଯାଇଥିଲୁ ଚଉ ସେଠି ଯୋଉ ନିଆଯ ଆ ମନ୍ଦିର ଦର୍ଶନ କରି ହଁ ଆଜି ଆଜି ସ୍ନାନ ପୂର୍ଣ୍ଣିମା ନା ସେଠୁ ଫେରିଲା ବେଳକୁ ସେଇ ବା କିନା ଏବେ ନୈବନ୍ଧକର ଗୋଟେ ବିରାଟ ଜଗନ୍ନାଥ ମନ୍ଦିର ବହୁତ ବଡ ମନ୍ଦିରରେ ତିଆରି ହେଇଛି। ନୂଆ ହେଇଚି ଆର ବର୍ଷ ପ୍ରତିଷ୍ଠା ହେଇଚି ସେଠି ଆଜି ସ୍ନାନ ମଣ୍ଡପ ବି ଠାକ୍ତିନି ଠାକୁରଙ୍କୁ ଦର୍ଶନ କଲୁ। ସେ ଠାକୁର ଆଜି ପହଣ୍ଡି ହେଲେ ସେଠି ଦର୍ଶନ କରିକି, ତା ତାପରେ ଏଇ ଆସିକି ଛୁଆ ମାନଙ୍କୁ ଟିଫିନ ଫିଫନ୍ କରିକି ଖାଇବାକୁ ଦେଲି ସେ ବାହାରିକି ଗଲେ। ଏଇ ବାତ ବସେଇଛି ବସେଇକି ଛୁଆ ଆଜି ଝିଅ ପଖାଳ ଖାଇକି ଗଲା ପୁଅ ତାର ଉପମା ତରକାରୀ ଖାଇଲା ନେଲା ଝିଅ ତାର ପଖାଳ ଖାଇଲା
ହୁଁ ଆଉ ଭାତ ଆର ଆସିଲେ ଭାତ ଖାଉ।
ହଁ ଆସିଲେ ଭାତ ଖାଇବେ ଦି ଜଣ ଯାକ ଆସିଲେ ବି ଭାତ ଖାଇବେ ଝିଅ ଟି କେ ପଖାଳ ତାର ହେଲେ ଭଲ ପୁଅ ଏତେ ପଖାଳ ଖାଇବାକୁ ଉଁ ଭଲ ପାଉନି ଖାଇବ ଆଉ ଆଜି ଖାଇଲାନି ଆଉ କହିଲା ଆଜି ମାମା ମୁଁ ମତେ ଦେଇଦିଅ ଉପମା ତରକାରି ଖାଇକି ନେଇଜୀ
ହଉ ହଉ ହଉ ଠିକ ଅଛି ତମେ ସାଙ୍ଗେ କଥା ହଉ ଠିକ ଅଛି ତମେ ସାଙ୍ଗେ କଥା ହେଇ ଭଲ ଲାଗିଲା ମୁଁ ରଖୁଚି। ହଁ ହଁ ହଁ